ହଁ।
ତମ ଦିନରେ ଚା ସେ ବିଷୟରେ କୁହ କଣ କରୁଥିଲ କେମିତି କଣ ସବୁ ସେ ବିଷୟରେ ଆଲୋଚନା ଟିକେ କର?
ଅ କାଲି ତ ଆମର ଏପଟେ ଟିକେ ବର୍ଷା ହେଇଥିଲା ଯେ ମୁଁ ଟିକେ ବର୍ଷାରେ ଓଦା ହେଇଗଲି ସେଥିପାଇଁ ମୋତେ କାଲି ରାତିରେ ପୁଣି ଆଉ ଥରେ ଜର ହେଲା। ଆଉ ଆଜି ଟିକେ ମୁଁ ଡେରିରେ ଉଠିଲି ଉଠିକି ହଁଁ ଘର ଦାରା ଓଳା ଓଳି କଲି। ଓଳାଓଳି କରିକି ଏନେ ଚା ଟିକେ କରିକି ପିଇଲି। ଚା ଟିକେ କରିକି ପିଇକି ତାପରେ ଯିବି ଗାଧୋଇବାକୁ। ଆଜି ବେଶୀ ଗାଧେଇବିନି ଖାଲି ଟିକେ ପୋଛା ପୋଛି ହେଇ ପଡିବି। କାରଣ କାଲି ରାତିରେ ଜର ଥିଲା ଏବେ ବି ଟିକେ ମୋ ଦେହରେ ତାତି ଅଛି। ଏ ତେଣୁ ପୋଛାପୋଛି ହେଇକି ଠାକୁର ପୂଜା କରିବି। ଠାକୁର ପୂଜା କରିକି ଜଳଖିଆ କଣ ଏ ସେ ରୁଟି କି ଆଉ କଣ ଟିକେ ଜଳଖିଆ କରିବି ଉପମା ଫୁମା କରିବି କରିବି। କରିକି
ଉପମାରେ ଉପମାରେ ଆଜି କଣ ପକେଇକି ସବୁ କଣ
ଉପମାରେ ଆଜି ପକେଇବି ଆଳୁ ଫାଳେ ଆଉ ବେଶୀ ପକେଇବିନି ଆମେ କମ ମଣିଷ ତେଣୁ ଆଳୁ ଫାଳେ ଆଉ ଗାଜର ଗୋଟେ ଆଉ ଇଏ ଝୁଡ଼ଙ୍ଗ ହଁ ଆଉ ତ ଆଜି ରବିବାର ଏତେ ପନିପରିବା ନାହିଁ। ହୁଁ। ସେ ଉମ ପିଆଜକୁ କ ତାପରେ ପିଆଜକୁ ଅ ପ୍ରଥମେ ଉମ ଆକୁ କରିବି ଉପମାକୁ କରିବି ଏତିକ କାଟିକି ପରିବା ଧୋଇକି ଥୋଇଦେବି। ତାପରେ ସୁଜିକି ଘିଅ ଅ କିମ୍ବା ତେଲରେ ଭଲ ଭାବରେ ଭାଜିଦେବି ଭାଜି ଦେଇକି ଗୋଟେ ଜାଗାରେ ତାକୁ ରଖିଦେବି। ରଖିଲା ପରେ ପିଆଜ ଆଉ କଞ୍ଚା ଲଙ୍କା ହୁଁ ତାକୁ କାଟିଦେଇବି। କାଟି ଦେଇକି ଟିକେ କଡ଼େଇ ବସେଇବି। କଡେଇ ବସେଇକି ଟିକେ ତେଲ ପକେଇଦେବି। ଟିକେ ନୁହଁ ଟିକେ ଅଧିକ ଘିଅ ହଉ କିମ୍ବା ତେଲ ପକେଇଦେବି। ସୋରିଷ ଟିକେ ଜିରା ଟିକେ ପକେଇଦେବି କଞ୍ଚା ଲଙ୍କା। ଆଉ ପିଆଜ ତାକୁ ପକେଇଦେବି ପିଆଜ ଟା ଟିକିଏ ନରମ ହେଇଗଲା ବେଳକୁ ଏଇ ପରିବା ଗୁଡା ସବୁ ପକେଇଦେବି ପରିବା ପ ପକେଇଲା ପରେ ତାକୁ ସେଇ ତେଲରେ ସିଏ ସିଝିବ ତେଣୁ ଟିକେ ଫାଙ୍କ ସିଝା କରିଦେଇକି ଉଁ ଫାଙ୍କ ସିଝା ହେଲା ଘୋଡେଇ ଦେବି ଭଲକିରି। ଫାଙ୍କ ସିଝା ହେଲା ବେଳକୁ ଅଳ୍ପ ପା ବେଶୀ କି ପାଣି ଦେବେନି ଆମେ କମ ଉପମା କରୁଛୁ। ଅଳ୍ପ ଲୋକ ତେଣୁ କମ ପାଣି ଦେଇକି ଆଉଥରେ ଢାଙ୍କୁଣୀ ଦେଇଦେବି ସେଥିରେ ଚିନି ସାମାନ୍ୟ ଚିନି ଆଉ ଲୁଣ ଟିକେ ଦେବି ଲୁଣ ଦେଇକି ସିଏ ଯେତେବେଳେ ଉ ଟିକେ ପୁରା ପନିପରିବା ଟା ଟିକେ ସିଝିଯିବ ଉ ପାଣି ଟା ପୁରା ଗବ ଗବ ହେଇକି ଫୁଟିବ। ସେଇଥିରେ ସୁଜିକି ପକେଇଦେବି ସୁଜିକି ପକେଇକି ତାକୁ ଭଲ ଭାବରେ ଘାଣ୍ଟିବାକୁ ପଡିବ କାରଣ ନ ଘା ହେଲେ କୋଉଠି ମେଣ୍ଡା ମେଣ୍ଡା ରହିଯିବ। ଗୋଟା ଗୋଟା ସୁଜି ହେଇପାରିବନି ତାକୁ ଛାଡିଦେଲେ ଯେମିତି କରିକି ସେ ଯେତେବେଳେ ସୁଜି ଟା ଗୋଟା ଗଟା ହେଇଯିବ ସେତେବେଳେ ସୁଜି ଟା ଉପମାଟ ହେଲା ଆଉ।
ହଁ।
ଆଉ ତମର ଏବେ କଣ କରୁଥିଲ?
ମୁଁ ଆଜି ସକାଳୁ ଆଜି ମୋର ବି ଥଣ୍ଡା ହେଇକି ଅଣ୍ଟାଟି ଦରଜ ଜୋରରେ ହେଇକି ତଥାପି ମୁଁ ରେକୁଳା ତେଲ ଟିକେ ଥିଲା ଯେ ତାକୁ ମାଲସ କରିକି ପାରାଙ୍କୁ ଖାଇବାକୁ ଦେଇକି ଆସିକି ଚାହା ଟିକେ ଗଲି ଆଜି ମୁଁ ଯାଇକି ଚାଲା ଦେଲି ମୁଁ ଅଣ୍ଟାଠ ଦରଜ ହେଇଛି ତ ଗଲିନି ଆଉ ଦେଖ ଚାଲିବାକୁ ଗଲିଣିି ଚାଆ ଟିକେ କରିବି ପିଇଲି। ଇ କିଏ ମୁଁ ଯା ଟିକେ ଯାଉଛି ଫୁଲ ତୋଳିବି ଫୁଲ ତୋଳିକି ଆଜି ମୁଁ ବୃକ୍ଷବ କାଲି ମୁଁ ଗୋଟିଏ ଆଜି କରିଥିଲି ସନ୍ଧ୍ୟା ବେଳେ ଆଳୁଜ ସେଇ ଏ ଆଳୁ ଚତ ଟା ସାଦ୍ଧା ପ୍ରଣାଳୀ ମୁଁ କରିଥିଲି ଆପଣ ସାଧା ପ୍ରଣାଳୀରେ ମୁଁ କରିଥିଲି ଆଳୁ ଚର୍ଟି ଆପଣଙ୍କୁ କହୁଛି ତା ପ୍ରଣାଳୀ ପ୍ରଥମେ ଆଳୁ ସିଝେଇ ଦେଇଥିବେ ଆଳୁକୁ ହଆଳୁ ସିଝେଇବା ପୂର୍ବ ଉ ଦି ତିନି ଘଣ୍ଟା ପୂର୍ବରୁ ମଟର ଯୋଡେ ପାଣିରେ ବତୁରେଇଥିଲି ଆଳୁକୁ ସିଝେଇ ଦେଲି ମଟର କୁ ହାଲକା ଭାବରେ ସିଝେଇ ଦେଲି ବାଦାମକୁ ତାକୁ କଅଁ ଉଲ ଭଲ ବାଦାମ ବାଛିକି ତାକୁ କଣ ଚୋପା ଛଡେଇ ତାକୁ ଛାଣିଦେଲି ଛାଣିକି ରଖିଥିଲି ତାପରେ ଆଳୁ ଟିକେ ଭଲ ଭାବରେ ଚକଟିଲି ଚକଟିକି ରଖିଲି ଏ ମଟର ଟାକୁ ହାଲକା ଭାବରେ ସିଝେଇଲି ବାଦାମକୁ ଛାଣିଲି ତାକୁ ରଖିଲି ଆଳୁ ତାପରେ ଯଦି ତମେ ପିଆଜ ପକେଇକି କରିବା ନହେଲେ ସାଧା ଉପରେ କଲେ ବି ଭଲ ଲାଗିବ। ମୁଁ କିନ୍ତୁ କାଲି ବି ପିଆଜ ପକେଇଥିଲି। ଟମାଟୋ, ପିଆଜ ଧନିଆ ପତ୍ର, କଞ୍ଚା ଲଙ୍କା କୁ ଟିକିଟିକି କରିକି କାଟିଲି ଅଦା କୁ ଟିକିଟିକି କରିକି କାଟିଲି ପ୍ରଥମେ ଚୁଲିରେ କଡ଼େଇ ଟିକେ ବସେଇଲି କଡେଇରେ ସାମାନ୍ୟ ଜିରା ଆଉ ହେଙ୍ଗୁ ଟିକେ ଦେଲି। ହିଙ୍ଗୁ ଟିକେ ଦେଇକି ଯୋଉ ପିଆଜ, ଟମାଟୋ ଓ କଞ୍ଚା ଲଙ୍କା ଅଦା କାଟିଥିଲି ତାକୁ ହାଲକା ଭାବରେ ସେଇ କଡେଇରେ ଭାଜିଲି ସେ ଟିକେ ସାମାନ୍ୟ ଟିକେ ନାକୁ ଭାଜି ହେଇଗଲା ପରେ ସେଥିରେ ଲଙ୍କାଗୁଣ୍ଡ ଟିକେ ହଳଦୀ ଗୁଣ୍ଡ ଟିକେ ଜିରା ପାଉଡର ଜିରା ଗୁଣ୍ଡ ଟିକେ ଆଉ ଧନିଆ ଗୁଣ୍ଡ ଟିକେ ପକେଇଦେଲି ପକେଇକି ତାପରେ ଆଳୁକୁ ପକେଇକି ଲୁଣ ଲୁଣ ପକେଇଲି ଲୁଣ ପକେଇ ଗୋଟିଏ ଜାଗାରେ ଥୋଇଦିଏ। ଆ ବେସନକୁ ମୁଁ ଗୋଳେଇକି ରଖି ଥିଲି ବେସନରେ କେନ୍ଦ ଗଳେଇଥିଲି ବେସନ ବେସନ ରେ ମୁଁ ଉଁ ବେସନ ପ୍ରଥମେ ପାଣିଆ ବେଶି ଫଳନ ବେଶୀ ପଣିଆ ନୁହଁ କରିକି ରଖିଲି। ତା ଦେହରେ ଟିକେ ଖାଇବା ସୋଢା ପକେଇଥିଲି ତାପରେ ଲଙ୍କାଗୁଣ୍ଡ ଟିକେ ପକେଇଥିଲି ପୋଦିନା ପତ୍ର ଟିକେ ପକେଇଥିଲି ଆଉ ଗୁଣ୍ଡ ପୋଦିନା ପତ୍ରର ଗୁଣ୍ଡ ଟିକେ ପକେଇଥିଲି ତାପରେ ଜିରା ଗୁଣ୍ଡ ଟିକେ ପକେଇଥିଲି ଲୁଣ ଟିକେ ପକେଇଥିଲି ତାକୁ ଅଧଘଣ୍ଟା ପୂର୍ବ ଘରୁ ଗୋଳେଇକି ରଖିଥିଲି ଆଳୁ ଥଣ୍ଡା ହେଇଗଲା ଆଳୁ ଥଣ୍ଡା ହେଇକି ତାଉ ଗୋଲ ଗୋଲ କରିକି ଛୋଟ ଛୋଟ ଯୋଉ ଅନୁସାରେ ତମେ କରିବ ତମର ଇଚ୍ଛା ସେଇଟା ଛୋଟିଆ ମୁଁ କିନ୍ତୁ ଛୋଟ ଛୋଟ କରିକି ଦଶଟି କରିଥିଲି ଛୋଟ ଛୋଟ କରି ତାକୁ ବେସନରେ ବୁଡ଼େଇ ତାକୁ ଛାଣିଥିଲି। ଛାଣିକି ପିଲାମାନଙ୍କୁ ଖାଇବାକୁ ଦେଇଥିଲି ବଡ ମାନେ ଆମ ଶାଶୁ ଅଛନ୍ତି ସିଏ ବି ଖାଇଥିଲେ। କିନ୍ତୁ ସେଇ ପ୍ରଣାଳୀଟି ବଜାରଠୁ ଭଲ ଲାଗୁଥିଲା। ଦିନେ କରିକି ଖାଇବେ ଏମିତି ଆଳୁଚପ ଘରେ କରିକି ଖାଇଲେ ଭଲ ଲାଗିବ। ବଜାରରେ ଯୋଉ ମସଲା ଫସଲା ପକେଇ ଦଉଛନ୍ତି ସେ ମସ-ରସୁଣ ବି ଟିକେ କାଟିଥିଲି ରସୁଣ କାଟି ଟି ପୁରା ଟିକ ଟିକି କରିଦେଇଥିଲି ଦି କୁଲା ଜମା କରିକି ଖାଇବେ କେତେ ବଢିଆ ଲାଗିବ ଆଉ ଆଜି ରୋଷେଇ ଫୋଷେଇ କରିବେ ଆପଣଙ୍କ ତମକୁ ତ ଥଣ୍ଡା ହେଇଛି ଟିକେ ନାଁକୁ ଏଇ ଗୋଡରେ ପାଣି ଆଉ ରହିଲେ ଜର ଟା ହଉଛି ଡାକ୍ତର କୁ ଦେଖଉନ ଟିକେ?
ଓଷଧ ଖାଉଛୁ ଓଷଧ ଖାଉଛୁ ଏ କାଲି ଟିକେ ବର୍ଷାରେ ଓଦା ହେଇଗଲି ତ ଆଉ ଥଣ୍ଡା ଟା ଛାଡି ନଥିଲା ଦେହରୁ ସେଥିପାଇଁ ପୁଣି ଜର ଟା ଟିକେ ହେଲା।
ଟା ହେଇଚି
ଅ-ମ ମତେ ମୋର ଗୋଟେ କଣ ମୁଁ ଯୋଉଠି ରହିଥିବି ରହିଥିବି କିନ୍ତୁ ଜାଗା ପରିବର୍ତ୍ତନ କଲେ? ମତେ ଟିକେ ଥଣ୍ଡା ଜର ହୁଏ ସେ ମୁଁ ର ରଜ ବଳକୁ ମୁଁ ଆମ ବାପ ଘରକୁ ପଳେଇଥିଲି ବାପ ଘରକୁ ପଳେଇଥିଲି ଏ ପାଣି ଗାଧଉଥିଲି। ସେ ପାଣି ଟିକେ ଉଁ ଗାଧେଇ ଦେଲି। ଗାଧେଇ ପଲାଠୁ ଆମେ ଆମର ଆମେ ଏଇଠି ଗୋଟେ ପ୍ର କାରର ଚଳଣି କିନ୍ତୁ ଯୁଆଡେ ଗଲେ ସେ ନିଶ୍ଚିନ୍ତ ଅଲଗା ଟିକେ ଚଳଣି ହେଇଯିବ। ଆଉ ତେଣୁ ଟିକେ ସା ପେଟ ଗରମ ହେଇକି ଥଣ୍ଡା ହେଇଯାଏ ଆଉ।
ଟିକେ ଏ ବେଶୀ ହେଇଯାଏ। ତା ଥଣ୍ଡା ଦି ତିନି ଦିନି ହେଲା ହେଲାଣି ଛାଡୁନି। ଥଣ୍ଡା ଟା ଦେହରେ ରହିଲେ ଭଲ ନୁହେଁ। ଔଷଧ ବି ଖାଇଲେ ଦେହ ଇଏ ଅଳ୍ପ ଗାଧେଇବେ ବା ଜର ହେଲେ ବି ଏ ସବୁବେଳେ ଭଲ ନୁ। ତାକୁ ଦେଖିକି ଛାଡ ଆଜି କଣ ରୋଷେଇ କରିବ?
ହୁଁ ଆଜି ଆଜି କୁଆଡେ ଯିବାର ତମର ଥିଲା ପା?
ହଁ ଆଜି ଯିବା ଯିବାର ଅଛି ଆମେ ସେ କହୁଚନ୍ତି ତ ଦେଢ ଘଣ୍ଟା ସେଠୁ ଲାଗୁଚି ତେଣୁକରି ଆମେ ଏଗାରଟା ବେଳକୁ ବାହାରିକି ସେଠି ଆ ଭଉଣୀ ମାନେ ସାଙ୍ଗ ହେଇକି ଆମେ ଯାଇକି ପହଞ୍ଚିବୁ ଉ ଆମର ଗୋଟେ ବାହାଘରର ଥିଲା। ଆମ ଭାଉଜଙ୍କ ଭଉଣୀର ପୁଅ ବାହାଘର। ସେଥିପାଇଁ ଆମେ ସାଙ୍ଗ ହେଇକି ସବୁ ଭଉଣୀ ମାନେ କଥାବାର୍ତ୍ତା ହେଇ ଏକାଠି ଯିବୁ ବୋଲି ଯୋଜନା କରିଥି। ଆଜି ଆମେ ଯିବୁ ମିଟୁ କୁ ସରି। ଆଜି ଆମେ ଯିବୁ ଆମର ପୁତୁରା ଟିଏ ଥିଲା ଯେ ସିଏ ଏଁ ତାକୁ ମୁଁ ଏବେ ଫୋନ କରିବି ସେ ଅଧା ବାଟକୁ ଆସିକି ଯିବ।
ଆଉ ରୋଷ ରୋଷେଇବାସ ଯାହା ସାଧା ଉପରେ ଟିକେ ରୋଷେଇ କରିବୁ ଡାଲି। ଭାତ ଭଜା ଟିକେ କରିକି ଖାଇକି ଯିବୁ। ନହେଲେ ବାଟରରେ ହଇରାଣ ହବାକୁ ପଡିବ ତମେ ଆଜି କଣ ରୋଷେଇ କରିବ? ଶୀଘ୍ର କରିବାକୁ ପଡିବ।
ଆଜି ଆମ ମୁଁ ସିହ୍ନା ଯିବି ଟିକେ ବାହାରକୁ। କିନ୍ତୁ ଆମର ଘରେ ଆମର ପୁଅ ରହିବ ଆମ ବାବୁ ରହିବେ ତେଣୁ ମୁଁ ଭାତ ଗଣ୍ଡେ କରିବି। ମାଛ କିଣିଚୁ ମାଛ ତର୍ ତରକାରୀ ଟିକେ କରିବି ଆଉ ଡାଲି ଟିକେ କରିବି। ସେତିକି କରିବି ମୋ ଦେହ ତ ଭଲ ଲାଗୁନି। ଆଉ ଏଇ ଯୋଉ ସେ ବ ଯିବି ବାଟକୁ ବୋଲି ମୋର ଜଣେ ଭଉଣୀ କହିଥିଲା ଟିକେ ମୁୂଆଁହାଣ୍ଡି ପିଠା ଗୋଟେ ଧରିକି ଆସିବୁ। ସେଥିପାଇଁ ବିରି ଚାଉଳ ଦିଟା ବାଟିଛି କାଲି ରାତିରେ ଆଉ ନଡ଼ିଆ ଟେ ଆଜି ଆଣିକି କୋରିବି। କୋରିକି ଉ ମୁଆଁହାଣ୍ଡି ପିଠା କରିକି ଯିବି ନେଇକି ଯିବି।
ହଁ।
ହଉ ସମୟ ହେଇଗଲାଣି ମୁଁ ରହୁଛି
ହଉ ହଉ।